ହାଲ ହଁ କଁ କରୁଚନ୍ତି?
ଜୟ ଜଗନ୍ନାଥ୍‌।
ଜୟ ଜଗନ୍ନାଥ ହେ କଁ
ହେଇ ରୋଷେଇ ଆପଣ? ବର୍ଷା ଜୋରରେ ହଉଚି ବର୍ଷା ଜୋରରେ ନବ ଇ
ନା ଆମ ଆଡେ ନେଇ ଯାଅନି ମୁଁ ଟିକେ ଯାଇପାରିବିନି ପୁଣି ମୋ ଛୁଆ ଙ୍କୁ ଆ ସେ ସବୁ ନେଇଗଲେ ଆମ ଆଡେ ଟିକେ ଶୁଖିଲହେଇଯାଆନ୍ତା ମୁଁ ଯାଇ ପଳନ୍ତି ଯାଇ ଛୁଆ ଉରାଙ୍କୁ ଟିକେ
ନା ହଁ ମୁଁ ପା ସେୟା ତମେ ଟିକେ ନେଇଜ ମୁଁ ଟିକେ ଯାଏ ସ୍କୁଲୁ ରୁ ଆଣି ଆସେ।
ତାହଲେ କଁ କରିବା ଗୋଟେ ଜାଗାରେ ରଖିଦବା କି?
ହଁ ଗୋଟେ ଜାଗାରେ ରଖିଦବା ସେ
ଫାଷ୍ଟେ ନବ।
ଉଁ ହଁ ହଁ। ଆମ ଆଡ଼େ ପୁରା ପାଣି ଫୁଲୁ ହେଇଗଲାଣି ବର୍ଷା ହେଇ ହେଇକା।
ଆ ତାହେଲେ ଆମ ଆଡେ ହେଇନି ତାହେଲେ ପଠେଇଦି ପାଇପି ଟେ ପଠେଇଦେବି କି ଗୋଡେ ପାଇପି ଟେ ପଠେଇଦବ?
ହଁ ହଁ ପାଇପ ଟେ ଆ ପଠେଇଦଉନ ହବ ହଁ। ଅଛି।
ହଉ ହ ସେଇଟା ନା ନା ଏଇ ଯୁ ପାଣି ପମ୍ପ ମେସିନି ତା ଭିତରେ ଲ ପ ଲଗେଇକି ଇଆଡେ ପାଇପି ଟାକୁ ପଠେଇଦବ ଆଉ।
ହଁ ଅଁ।
ହଁ ଯେତଳେ ତମ ଦରକାର ମୁ କହିବ ପୁଣି ପଠେଇଦମୁ
ହଁ।
ହୁଁ।
ମାନେପାଣି ପୁରା ଫୁଲ୍ ହେଇଗଲାଣିି ମୁଁ ଏଆଡେ ଛୁଆଙ୍କୁ ଯିମିତି ଆଣିତେ କଁ କରିମି ମୋତେ ଚିନ୍ତା ନାଗିଲାଣି।
ଅଁ ହ ହଁ ବା
ଏ ଗାଡ଼ି ଟା ଗାଡ଼ି ଟା ତାପରେ ଦୁଇଦୁଇଦିନି କାର୍ ଟା ସର୍ଭିସି କରିବା ପାଇଁ ସେ କାର୍ ସେଦିନ ମୋର ଚିନ୍ତା ନଥାନ୍ତା।
ହୁଁ ହୁଁ।
ଏ ସେ ତାଙ୍କୁ କହିଥାନ୍ତି ନାଇଁ ନାଇଁ ଆସିଥାନ୍ତେ ଆଉ ସେ ଗାଡି ଟା ସର୍ଭିସିଂ କରିବା ପାଇଁ ଦେଇ ଦେଇଛନ୍ତି
ଆଉ କଣ କରୁଚନ୍ତି ଏବେ ରୋଷେଇ?
ରୋଷେଇ ସଇଲାଣି।
ତ ପଠେଇ ଦିଅନି। ଆ ମୁଁ ଏରା ଆଉ କରିପାରିବିନି ପଠା।
ହଁ ପଠେଇଦବା ଆଉ।
ହୁଁ ପଠେଇଦବା ଆଉ ନୁହେଁ ସାଙ୍ଗେ ସାଙ୍ଗେ ପଠାଅ।
ହେ ମୁଁ ମୁଁ ଯାଏଁ ତାହେଲେ ଘରକ୍ କୋଉଥିରେ ହ୍ୱାଟସଅପ ରେ ଫଟୋ ଉଠେଇକି ପଠେଇ
ସେଇଟା ହଁ ହଁ ଆଉ କଣ ଏତେ ବୁଦ୍ଧି? ନା ନା ତମେ ବାବେଇକି ଆସ। ହଁ। ହଁ। ଆଉ କଣ? କଣ ଆ ରୋଷେଇ ହେଇଚି?
ଆଜି ଖଡ଼ା, ଖଡ଼ା ଆଉ ବାଇଗଣ ଆଉ ପଣସ ମଞ୍ଜି। ସବ୍ ପକେଇକି ଗୋଟେ ତରକାରୀ ହେଇଛି ଆଉ।
ମଞ୍ଜି ନା।
ଆଜ୍ଞା।
ଏଇନେ ପଣସ ସିଜିିନି ଚାଲଚି ପଣସ ମଞ୍ଜି ଆଉ। ଯୁଆଡେ ଶୁଣିବୁ ପଣସ ମଞ୍ଜି ତରକାରୀ।
ହୁଁ।
ସୋରିଷ ମସଲା ଦେଇକି କରିଚନ୍ତି?
ହଁ ସୋରିଷ ମସଲା ଦେଇକି ମୁଗ ଜାଇ।
ଆ ହ।
ହୁଁ।
ହଁ ଜାଇଟା ପକେଇଲେ ଭଲ ଲାଗେ ଆଉ।
ହଁ, ଆଉ କରାହେଇଛି ଶାଗ ଭଜା ଆଉ।
ହୁଁ, ପଖାଳ ନା ଗରମ?
ନା ନା ଗରମ ଭାତ, ପଖାଳ କେହି ଖାଇବେନି।
ହଁ, ନା ଆଗରୁ ଲୋକମାନେ ପଖାଳ ଖାଉଥିଲେ। ଏବେ ପଖାଳ ଆଉ କେହି ଖାଉନାହାନ୍ତି। ତାପରେ ଖାଇବା ବି ଆଗରୁ ଲୋକମାନଙ୍କର ବହୁତ ଥିଲା ଏବେ ବହୁତ କମ ହେଇଗଲାଣି।
ହୁଁ। ଆଗରୁ ବା ଯେତେବେଳେ ମାନେ ତାପରେ ଆଗରୁ ସବୁ ଜଏଣ୍ଟ ଫ୍ୟାମିଲି ଥିଲେ, ସବୁ ଏଇନାକୁ ଅଲଗା ଅଲଗା ହେଇଗଲେ। ତାପରେ ଦେହପା ପେଟ ଗ୍ୟାସ ସବୁ ଲୋକଙ୍କର ବାହାରି ପଡୁଛି। ନାଇଁ ପଖାଳ ଖାଇବାକୁ ତ କେହି ରାଜି ନୁହଁ।
ହୁଁ।
ହୁଁ ଆମର ଏଇନା ତ ସବୁ ଗରମ। ତାପରେ ସବୁ ତ ଯେତେ ଭାଇ ସେତେ ଘର ସେ ସବୁ ଅଲ
ହଁ ହଁ।
ହ।
ଆଜିକାଲି ସେପାରେଟ ରହିବ ନିଜ ଇଏ ରହିବ ଭଲ।
ଯେତେବେଳେ ମୁଁ ଛୁଆ ହେଇଥିଲି ଜାଣିଛିବା ଆମର ବସେ ଆଠ, ନଅ ମାଣିଆ ଡେକ୍ଚି।
ହୁଁ।
ହୁଁ, ମୋ ବାପାହେରା ହେଲେ ଚାରି ଭାଇ ନା। ତାଙ୍କର ମାନେ ଚାରି ଭାଇଙ୍କର ଚାରିଟା ସ୍ତ୍ରୀ। ପୁଣି ତାପରେ ବା ବୁଢା ବା ବୁଢୀ ମା ପୁଣି ତାଙ୍କ ତାଙ୍କର ଛୁଆ ପିଲା, ବାପ।
ସେ ପୁରା ଗୋଟେ ସେତେବେଳେ ଭଲ ଲାଗେ। ଆମେ ପା ମୁଁ ପା ଦେଖିଛି ଆମ୍ ବାପା ହେରିକା ଦି ଭାଇ। ଆମେ ହେଲୁ ଛଅ ଭଉଣୀ ହେଲା। ଛଅ ଭଉଣୀ ରୁ ଛଅ ଭଉଣୀ ଭାଇ ଗୋଟେ ସାତ ଜଣ। ବାପା, ମା, ଜେଜେମା ପୁଣି ଦାଦା, ଖୁଡି ତାଙ୍କର ତିନି ଜଣ। ମା ଆମର ବି ସେମିତି ଛଅ ସାତ ପଡେ ଯେତେବେଳେ ଆସେ ଯୋଉ ସେ ଅପା ପିଇସି ତା ପୁଅ ରହିକି ପଢୁଥିଲା। ଆଉ ସମସ୍ତେ ଏମିତି ଗୋଟେ କାମ କାର୍ଯ୍ୟରେ ଯଦି ଏକାଠି ହେଇଯାଆନ୍ତି ଆହୁରି ମାନେ ଭଲ୍ ଲାଗେ।
ହଁ।
ଏଇନା ଦେଖିଲା ବେଳୁକୁ କେହି ନାହାନ୍ତି ପୁରା ବାପା ବୋଉ ଏକୁଟିଆ। ମାନେ ଏତେ ଲୋକ ଘୋଘା ହଉଥିଲେ ଟୋଟାଲି କେହି ନାହାନ୍ତି। ଆଉ ଯେତେବେଳେ ଗୋଟେ କଣ ପ୍ରୋଗ୍ରାମ୍ ହୁଏ ସମସ୍ତେ ଏକାଠି ହେଇଯିବୁ। ଫୋନ୍ କରିକି ପୁଣି ଯୋଉ ଦି ଦିନ ରହିଥିବୁ ଆଉ କଣ ସବୁଦିନ ଆଉ ରହିହବ କି। ଦି ତିନି ଦିନ ଏମିତି ପ୍ରୋଗ୍ରାମ କରିବୁ ପୁଣି ପଳେଇ ଆସିବୁ ପୁଣି ଫାଙ୍କା।
ସେଇା ମୁହୂର୍ତ୍ତଟା ଯେତେଳେ ଫାଙ୍କା ହେଇଯାଏ ସେତେଳେ ସେ ମାନେ ତମ ବାପା ମା ସେତେଳେ ଭାବୁଥିବେ କଣ ମାନେ ଏମିତି ଗୋଟେ ଇଏ ମାନେ ଏକୁଟିଆ ଟା ସେ ରହିବାକୁ ଏକୁଟିଆ ରହି ରହିକା ଅଭ୍ୟାସ ରହିଯିବେ ସମସ୍ତେ ଏଖାଟି ହେଇଯିବେ ସେ ମୂହୁର୍ତ୍ତ ଟା ଖୁସି ଲାଗିବ ଯେତେଳେ ସମସ୍ତେ ଯିଏ ଯୁଆଡେ ତା ବାଟରେ ପଳେଇଲେ ସେତଳେ ଯୋଉ କାନ୍ଦ ମାଡିବ ଯିଏ ଭାବୁଥିବ ତା
ଆମର ଯାହାହେଲେ ବି ଫ୍ୟାମିଲି ଭୋଜି ଆମର ବର୍ଷରେ ଥରେ ହୁଏ। କରୁ ମାନେ ବାପ ଘରେ ସମସ୍ତେ ପିଇସି ଭଉଣୀ ମାନେ ସମସ୍ତେ ଘରର ଯେତିକି ମେମ୍ବର ଯିଏ ଯୁିଆଡେ ଥାଆନ୍ତି ଆମେ ଦି ମାସ ପୂର୍ବରୁ ଆ ପ୍ରୋଗ୍ରାମ କରୁ ଯେ ଏଇ ଯୋଉ ବଡ ଦିନ ଛୁଟି ଯୋଉ ହୁଏ ସେଇ ଟାଇମ୍ ରେ ସବୁ ଛୁଟି ନଥାଏ କି ନା ଆମେ ସେଇ ଟାଇମ୍ ରେ ଫ୍ୟାମିଲି ଯାହା ହେଲେ ବି ବର୍ଷରେ ଥରେ ଯେ ଯୁଆଡେ ଥାନ୍ତୁ ପୁରା ଏ ଏ ଯେ ବାପାଙ୍କ ମାନେ ମୋ ପିଇସି ବାପାଙ୍କ ପିଇସି। ସେମାନେ ବି ଆସନ୍ତି। ଯିଏ ଥାନ୍ତି ଯେ ହଁ ଡେଥ୍ ହେଇଯାଇଥାନ୍ତି ନା ଜଣେ ପିଇସି ଅଛନ୍ତି ସେ କିନ୍ତୁ ପୁରା ଏଜ୍‌ ହେଇଗଲାଣି ତାର ଭାରି ଇଚ୍ଛା ବାପ ଘରକୁ କାହାର ଇଚ୍ଛା ନୁହେଁ ଆସିଆକୁ। ଯେତେ ବୁଢୀ ହେଲେ ବି ନା ଇଚ୍ଛା ତାର ଭାରି ଖୁସି ନା। ଯାହଉ କେତେ ଦିନ ପରେ ସମସ୍ତେ ଏଖାଟି ହୁଅନ୍ତି ଦେଖିଲେ ଭଲ ଖୁସି ଲାଗେ।
ହଁ।
ଆଉ ଭାଇନା ଡ୍ୟୁଟି
ଏ ନାଁ ଗାଁ କୁ ଯାଇଚନ୍ତି। ଆମେ ଭଡା ନେଇକି ରହୁଚୁ ତ ଗୋଟେ
ଅହ ଆଜି ଛୁଟି ଅଛି ନା କଣ ହଁ।
ନା-ନା ସିଏ ତାହେଲେ ଯାଇଚନ୍ତି ନା ସିଏ ଆମର ଟ୍ରମ୍ଫର ଅଛି ନା ଗାଡି। ସେ ତାଙ୍କ ସେରା ବୁଝୁଛନ୍ତି ଆଉ ନା। ଆଜି ଟାଇଭର ତାର କାଲି ଯାଇଥିଲା ତ ଲୋଡ କଥା ସେ ଫେରିଲା କି କଣ ପଚାର୍ ନାଇଁ ସେ ତାଙ୍କ ଗାଁକୁ ପଳେଇଚନ୍ତି।
ହୁଁ-ହୁଁ ଆଚ୍ଛା। ଆଁ ହଁ। ରୋଷେଇ ଖାଲ୍‌ ମାନେ ସଇଲାଣି ଖାଲି ଭଜାଟା ବସେଇଚି। ଡାଲି ଟା ଟିକେ ଖଟା ମିଠା ଦେଇକି ତାକୁ ଟିକେ ପଘାରି ଦେବି ଆଉ।
କୋଳଥ ଡାଲି?
ହୁଁ-ହଁ ହଡ୍‌-ହଡ୍‌।
ଆମେ ଖାଲି ମିଠା ଆଉ
ହଁ ଖଟା ମିଠା ଟା ଟିକେ ଯଦି ଦେଇଥବ ତାହେଲେ ଭଲ ଲାଗିବ।
ହଁ ଆଉରି ଏଇ ବର୍ଷା ଦିନେ ଆମେ କୋଳଥ ଡାଲି ଆଳୁ ଭର୍ତ୍ତା ଆଉ
ହରଡ଼ଟା ମୋତେ ଭଲ ଲାଗେ ଏ ବର୍ଷା ଦିନିଆ ଆଉ ଟିକେ ତାର ବାସ୍‌ ନାଁଟା ପୁରା ଅଲଗା। ଆ ମୁଗ ନା ମୋର ଏତେ ପସନ୍ଦ ନୁହଁ ଯଦି ହବ ଗରମ ଗରମ ଟିକେ ମୁଗ ଡାଲି ଟା ଟିକେ ଭଲ ଲାଗିବ। ଥଣ୍ଡା ହେଲେ ଟୋଟାଲି ମତେ ଇଚ୍ଛା ହବନି ମସୁର ଡାଲି ବି ସେଇଆ। ଆଉ ନହେନେ ସବୁୁର ଗରମ ଗରମ ଟିକେ ଖାଇବାକୁ ଭଲ ଲାଗିବ କିନ୍ତୁ ତୁ ଆଉ ଖାଇପାରିବୁ କି? ଛେଁ। ଆଉ ସମସ୍ତେ ଖାଇସାରିଲା ପରେ ତୁ ଖାଇଲା ବେଳକୁ ସିଏ ଆଉ ଥିବ ନା ଆଉ ଥରେ ଗରମ କରିକି ଖାଇଲା ବେଳକୁ ସେ ଆଉ ତାର ଟେଷ୍ଟ ନଥାଏ। ହୁଁ ଏ ଆଉ କଣ? ହାଲୋ। ନେଟୱର୍କ ପ୍ରବଲେମ୍ ପାଇଲା ନାହିଁ। ଆଉ କଣ? ନେଟୱାର୍କ ନାହିଁ ନା କଣ ଆପଣଙ୍କର କିଛି ଶୁବୁନି। ହାଲୋ। ଆପଣଙ୍କର ସାଉଣ୍ଡ କିଛି ବି ଶୁଭୁନି। ହାଲୋ। ହଁ। ଖାଇସାରିଲେଣି କି ନାଇଁ? ଛୁଆଙ୍କର କେତବେଳେ ସ୍କୁଲ ଛୁଟି ହଉଛି କି କେତେଟାରେ? ଆଜି କଣ୍ ଟିଫିନ ନେଇଛନ୍ତି? ନେଟୱାର୍କ ଟିକେ ପୋବ୍ଲେମ୍ ହଉଚି ଆଉ କିଛି ସାଉଣ୍ଡ ଶୁବୁନି। ହାଲୋ। ହାଲୋ।